ହ୍ୟାଲୋ।
ହଁ।
କଣ କରୁଛୁ?
ପା ଯାଉଛି ଖୀର ଫୁଟେଇବି।
ପୁଅ କଣ କରୁଛି?
ପୁଅ ଯାଇଛି ଭାଇନାଙ୍କ ସାଙ୍ଗରେ ବୁଲିବାକୁ। ଆଉ ଅଂଶୁଆ ସାଇକେଲ ଚଲଉଛି?
କିଛି ଶବ୍ଦ କର ନି?
ହଉ।
ଅଂଶୁ ସାଇକେଲ ଚଲେଇଯାଇଛି।
ହଁ।
ଏ ସୁନ ପାଚ ହେଇଛି।
କିସୁନୁ ପାର୍କ ଯାଇଛି।
ହଁ ଆଉ ରୋଷେଇ କଣ କରିଥିଲୁ?
ରୋଷେଇ ଭାତ ଡାଲି। ଆଉ କଣ କହିଲୁ ବୋଇତାଳୁ ଡଙ୍କ ଆଳୁ ବାଇଗଣ ଜହ୍ନି ଆଉ ବେସର।
କେମିତି କଲୁଲୋ ସେଟା।
ରୋଷେଇ ନା ଆଗ ଭା -ଭା-ଭାଇନା ଯଉ ବାୟକ ହବନି ବୋଇତାଳୁ ଡଙ୍ଗ ଗୁଡା ଶୁଖିଗଲାଣି ନା। ତାକୁ କହିଲି ଭାଇନାଙ୍କୁ ନେଇ ଆସ ଥିଲେ କାଟି କି। ତାକୁ କଣ କଲି? ଚୁନ ଚୁନ ଧୋଇ ଧା ଧୋଇ ଧାଇ ଦେଇକି ଚୁନ ଚୁନ କି ଛୋଟ ଛୋଟ କି କାଟିଦେଲି।
ହଁ।
ସୋରିଷ ରସୁଣ ଲଙ୍କା ବାଟିଦେଲେ ଟିକେ। ତାପରେ ଆଗ ତେଲ ଫୁଟଣ ଶୁଖିଲା ଲଙ୍କା ଦେଇକି ପରିବା ଗୁଡ଼ା କୁ ଟିକେ ସନ୍ତୁଳି ଦେଇକି ମସ ସଲା ଟା ଢାଳି ଦେଲି ତାର ଟିକେ ସମୟ ଫୁଟିଲା ଠାରୁ ପତ୍ର ଗୁଡାକ ସବୁ ଧୋଇକି କାଟିକି ରଖିଥିଲି ପକେଇ ଦେଲି। ଆଜି ବଢିଆ ଲାଗୁଥିଲା।
ହଁ ହଁ।
ଆଜି ପୁରା ବଢିଆ ଲାଗୁଥିଲା ଆହୁରି ଅଛି ଟିକେ ଆଉ ଆମ୍ବ ଅଛି। ଆମ୍ବ ଆଣିଥିଲି ଏ ଖାଇଦେଲୁ ହଁ। ପଖାଳରେ ଖାଇବାକୁ ଭଲ ଲାଗିବ ଯେ ହୁଁ ପଖାଳରେ ଦି ଉପରେ ତ କେହି ପଖାଳ ଖାଉନାହାନ୍ତି ସବୁ ଦଶଟା ବେଳେ ଖାଉଛନ୍ତି ଆଉ।
ହଁ। ରାତିରେ କଣ କରିବୁ ରୋଷେଇ?
ହୁଁ ରାତିରେ ଆଜି ସଜ ପଖାଳ ଖାଇବୁ।
ସଜ ପଖାଳକୁ ଆଉ କଣ?
ଅଛି ତାପରେ ଭଜା ଟିକେ କଣ କରିଦେବି କିଶନ ପାଇଁ ରୁଟି ଦିଟା କରିବି।
ହଁ
ଏମିତି ସବୁ ଆ ତୁ କଣ କରଥିଲୁ ଖାଇବାକୁ?
ମୁଁ କରିଥିଲି କଣ ଭାତ ଡାଲି ସେ କଲରା ଆଳୁ ବାଇଗଣ ଚଡଚଡି ଆଉ ଟମାଟୋ ଚାରିଟା ଖଟା କରିଦେଇଥିଲେ କିଛି ଭଲ ଲାଗିଲାନି କିଛି ଖାଇବାକୁ ଭଲ ଲାଗୁନି ତରକାରୀ ପତ୍ର। ସେ ଟମାଟୋ ଗୁଡା ଖଟା ଲାଗୁନି ମୁଁ ତାକୁ ଭେସ୍ ଭୃସଙ୍ଗା ପତ୍ର ଆଉ ରସ୍ ସୁଣ ପଞ୍ଚୁ ଫୁଟଣ ଦେଇକି କରିଥିଲି ମୁଁ କହିଲି ଭଲ ଲାଗିବ ବୋଲି ଆ କିଛି ଭଲ ଲାଗିଲାନି। ଏ ତ ଖଟା ଖଟା ସିନା ଟିକେ ଲାଗିଲେ ଭଲ ଲାଗିବ।
ହୁଁ ଖଟା ନ ଲାଗିଲେ ଭଲ ଲାଗିବନି।
ହଁ ବା କିଛି ତ ଖଟା ଲାଗିଲାନି କି କିଛି ନାଇଁ ଭଲ ଲାଗିଲାନି। ମେ ମିକ୍ସଚର୍ ଆଣିକି ଦିଇଟା ଭାତ୍ ଭାତ ଖାଇଲି ମୁଠ ଖଣ୍ଡ ନହେଲେ କିଛି ଭଲ ଲାଗୁନି ଖାଇବାକୁ।
ଗରମ ଯେମିତି ହଉଛି ପାଟିକି କିଛି ରୁଚୁ ନାହିଁ ଜାଣିଛୁ।
ନାଇଁ ବା ବର୍ଷା ତ ଡେଲି ଉଠଉଛି କିନ୍ତୁ ହଉନି କୋଉଦିନ।
ଇଆଡେ ପୁରା ପୋଡି ଜଳି ଗଲାଣି ଗରମରେ ମା କୁହନି।
ହଁ ଡିଉଟି ଅଛି ନା?
ହୁଁ ନାଇଟ ଡ୍ୟୁଟି ଜିବିପା।
ବହୁତ କସ ସରିବ କିି?
ଆଜି ଛଅ ତାରିଖ ନା? ଛଅ ସାତ ଆଠ ତିନି ଦିନ ଆଜିିକି ଲଗେଇକି ବଧେ ତିନି ଦିନ।
ଓହୋ।
ଆଠ ତାରିଖ। ସେ ନଅ ତାରିଖ ଟା ନଅ ତାରିଖ ଟା ଛୁଟି । ଦଶ ତାରିଖ ଯିବ।ଏ ଏଗାର ତାରିଖ ଟା ପୂଜା ଆଉ ଅଂଶୁର ଯୋଉ ରାହୁ କଣ କଣ ଖରାପ ନଥିଲା ନା ସେ ଯୋଉ ଜାରକା ନନା ନେ
ହଉ ହଉ ଆଉ କଣ କହ।
ଆଉ କଣ ଗୁନୁ
ଗୁନୁ ଟିଭିି ଦେଖୁଛି ଆଉ ଶୋଉନି ଦିପହର ସାରା ତିନି ଚାରି ଦିନ ହେଲାଣି ଜମା ଶୋଉନି ସେ ଦିପହରେ।
ହୁଁ ମତେ ଆଜି ଏମାନେେ କଣ ଶୋଇ ଦେଇେଇଛନ୍ତି ବା ସାଢେ ବାରଟା ବେଳେ ରୋଷେଇ ସାରିକି ଗଲି ସବୁ କାମ ସାରିଲା ବେଳ ସେପଟୁ ଆସିଲା ବେଳକୁ ଡେରି ହଉଛି ଏପଟେ କାମ ସାରିଲା ବେଳକୁ ଠାକୁର ବାସନ ମାଯେ ଠାକୁର ପୂଜା କର ତାପରେ କଣ କହିଲୁ ଘରର ସବୁ କାମ ସାରିକି ସେ ଫ୍ଲାପ ଫ୍ଲାପ ପଛି ସାରିଲା ବେଳକୁ ପୁରା ସାଢେ ବାର ସାଢେ ବାରରେ ଶୋଇବାକୁ ଗଲି ଯେ ବାରଟା ପଇଁଚାଳିଶ ଗୋଟେରେ କିଶୋର ଶୋଇଲା ଦିଟା ବେଳକୁ ଉଠି ପଡୁଛି ନା
ହ ହୋ।
ସିଏ ବି ଶୋଇନି ମତେ ବି ଶୋଇ ଦେଇନି।
ହୁଁ ହୁଁ। ଆଉ କଣ କହ। ଅସୁନର ଟ୍ୟୁସନ କୋଉ ଦିନଠୁ ଛୁଟି ହବ?
ଟିଉସନ ରଜକୁ ଛୁଟି ଦେବେ ବୋଲି କହିଛନ୍ତି। କିଛି ଶେମ ଇଏ କୋଇ ନାହାନ୍ତିି ଆଉ ଆର ଟ୍ୟୁସନ ଯ ସେଟା ଛୁଟି ହେଇଗଲା ଛୁଟି ହେଇଗଲା ଯେ ସିଏ କଣ କହିଲୁ ପୁରା ଗ୍ରୁପ୍ ଟିଉସନ ଗ୍ରୁପ୍ ଟିଉସନ ରେ ହବ ନା ମାନେ ସବୁ କ୍ଲାସ ର ଛୁଆଙ୍କ ସହିତ ମିଶିକି ଟିଉସନ କରିହବ ନା ଏଇଟା ମୁଁ କହିଲି ଏଇ ମାସ ଦେଇଦେଲି। ହୁଁ ଆଉ ବୋଉ କଣ କରୁଛନ୍ତି?
ବୋଉ କଣ ଆରପଟେ କରୁଛନ୍ତି ବସିଥିବେ କି କଣ ମୋ ଏପଟ ଘରେ ଅଛି। ମୁଁ ଆଜି ଏତେ ବର୍ଷ ପରେ ଖାଇଲି ଯୋଉ ନଡିଆ ଆଇସ୍କ୍ରିମ ଆଜି।
ହେଲା।
ହଁ ବା ନଡ଼ିଆ ଆଇସ୍କ୍ରିମ ବାଲା ଆସିଥିଲା ଯେ ବୋଉ ଦେଖିକି ଯାଇକି ଆଣିଲେ।
ହୁଁ ହୁଁ
ଏ କିନ୍ତୁ ଆଗ ଭଳିଆ ନାଇଁ। ଟେଷ୍ଟ ନାହିଁ ଆଉ। ଏବେ ଦଶ ଟଙ୍କା ଲେଖା କରିଦେଲେଣି। ଗୋଟେ ଆଇସ୍କ୍ରିମ। ନଡ଼ିଆ ଆଇସ୍କ୍ରିମ ଗୋଟା ଦଶ ଟଙ୍କା ଲେଖାଏ ତାପରେ ଆଗ ଭଳିଆ ବି ଟେଷ୍ଟ ନାହିଁ ଆଉ
ଆମେ ଟଙ୍କାକରେ ଖାଉଥିଲେ
ହଁ ଟଙ୍କା କରେ କିନ୍ତୁ କେତେ ବଢିଆ ଲାଗେ
ହୁଁ ପ୍ରବଳ ଗରମ
ଏତେ ଆଉ ଟେଷ୍ଟ ଆସୁନି ହୁଁ ହୁଁ
ବେଡସିଟ ବେଡସିଟ ତାତି ଯାଉଛି ଏତେ ଗରମ
ହଁ ବା ଗରମ ପ୍ରବଳ ହଉଛି ବା
ଆଉ ତୁ ରାତିରେ କଣ କରିବୁ?
ଆ ରାତିରେ ରୁଟି କରିବି କହିଛନ୍ତି ଆଣିବେ ବୋଲି କଖାରୁ ଖଣ୍ଡେ ବୁଟ ଡାଲି ଆଳୁ କଖାରୁକୁ। କରିଦେଲେ ଖାଇବେ ଆଉ। ହଁ ତ ଭଲ ଲାଗୁନି କିଛି ଯାହା ହଉ ଦିପଟ ଖାଇଦବା କଥା ଆଉ କଣ କର ମଣିଷ
ମୁଁ ଗୋଟେ ଗଛ ଯୋଉ ପରିବା ଚୋପାରୁ ଗୋଟେ କଖାରୁ ଗଛ ଉଠିଥିଲା ହେଲା
ହଁ
ନା ଉଠିଲା ତାକୁ ଟିକେ ପାଣି ଫାଣି ଦବାରୁ ସେ ବଡ ହେଲା ତାକୁ ମଡେଇ ଦେଇଥିଲୁ ଅନନୁ ଦିଦି ହ ରାଜ ବ୍ୟଷ୍ଟପୁରକୁ ତା ଫରେ ଓଟେ କୋଖର ବି ହୁନ୍ଦ
ହଁ ଗୋଟେ ହେଇଛି, ତ ଖାରୁ
ତ ଆଣି ସାରିଲୁଣି ନା ଖାଇ ସାରିଲୁଣି ଆଣି
ହଁ
ହୁଁ ନା ଫଳେ ଯଦଲେ କଣ କହିଲୁ
ବଡ଼ଟେ ହେଇଥିଲା
ହୁଁ ବଡଟେ ହେଇଲା ଫାଳି ଦେଲି ଅନୁହରୁ ଫାଳ ଆମର
ଅ ହଁ ଯା ହଉ ଭଲ ପରିବା ଚୋପାରୁ ତ ଉଠିଗଲା ଆଉ
ପରିବା ସ ଉଠିଥିଲା ଆହୁରି ଉଠିଛି ଦିଟା ତିନିଟା ଗଛ ହେଲେ ତାକୁ ମଡେଇବା ପାଇଁ ସୁବିଧା ନାହିଁ ନା
ହଁ ହଁ
ତା ପାଇଁ ସୁବିଧା ନାହିଁ ନହେଲେ ତ କେତେ ହୁଅନ୍ଦତା ଜାଗା ଟିକେ ଥିଲା କେତେ ହୁଅନ୍ତା କିଛି ଲଗା ହେଇନି କିଛି ଲଗା ହେଇନି ଭାଇନା ଆଣିକି ରଖିଛନ୍ତି କାକୁଡି ଜହ୍ନି ମଞ୍ଜି ରଖିଛନ୍ତି ଯେ କିଛିନୁ କିଛି କରି ଦଉଛି ନା ସେ ଆଉ ଟିକେ ବଡ ନହେଲେ କିଛି କରିହବ ନା ସବୁ ଗଛ ଟା ଆଣି ଦଉଛି ପତ୍ର ଗ ଛିଟେଇ ଦଉଛି ଉଁ କହ ତ ସେଟା ଏଇ ଗୋଡି ଇଟା ଆଣିକି ଗଦଳ ପରେଛି
ହଁ ହଁ।
ସେ ଗଦି ତଳେ ପୁରେଇବା ଅଭ୍ୟାସ ସମସ୍ତଙ୍କର ଅଛି। ଅଂଶୁ ପୁରୋଉଥିଲା ଗୁନୁ ପୁରଉଥିଲା ଇଏ ପୁରୋଉଛି ଏବେ ଗଦି ତଳେ ସବୁ ଯାହା ଖେଳୁଛି ସବୁ ଗ ତୁ ନି ପୁୁରେଇ ଦଉଚି ତକୁ
ଯା ହଉ ଆଉ କୁଣ କେମିତି ରଖିବ ପୁଣି
ହଁ ବା ସବୁ କଦି ତଳେ ନେଇକି ପୁରେଇ ଦଉଛି
ହୁଁ ଇଏ ତ ଏ ଯୋଉ ଯାହା ଖାଉଛି ତାର ମଞ୍ଜି ବାହାରିଲା ବେଳକୁ ତାକୁ ପରସରେ ପୁରେଇକି ରଖା ହଉଛି ସବୁ ଗଛ ଲଗେଇବ ବୋଲି।
ହୁଁ ହୁଁ ।
ଏଇ ଲିଚୁ ଖାଇଲା ଲିଚୁ ମଞ୍ଜି ଏତିକି ରଖିଛି ଗୋଟେ
ହଁ ମୁଁ ଲିଚୁ ମଞ୍ଜି ରଖିଥିବୁ ତ ମୁଁ ପୋତିଲିି କାଇଁ ଗ ଗଛ ଉଠିଲାନି ତ
ରଖିଛି ରଖିଛି ଗୁନୁ ରଖି ଗୁନୁ ପାଖରୁ ମାଗିକି ନେଇଯିବୁ। ସିଏ ସବୁ ମଞ୍ଜି ରଖୁଛି ଆଭେଲେବୁଲ। ତବା ଘରେ
କଣ ଲୋ ଗରମରେ କଣ କରିବୁ କଣ ଯିବୁ ମୁଁ ଜାଣିପାରୁନି । କୁଲର ପୁରା ରିଜର୍ଭ କରିଦେବି।
ହଁ। ଆମେ ରାତିରେ ଦେଇକି ମା ହଁ ଚାଲୁଛି ।
ହଁ।
ତୋ କୁଲର ଚାଲୁନି କି?
ହୁଁ ଚଲଉଛି ଚଳିବ କିଶୁନ ପା ହାତ ପୂରେଇ ଦଉଛି ।
ଓହୋ।
ଦେଇ ନଥିଲି ସୁଇଚ୍ କ କୁଲର ସବୁ ରେଡି ରୁଡା କରିଦେଇକି ପ୍ଲଗ୍ ଦେଇ ଦେଇକି ହେଲା ମୁଁ ଗଲି ସେ ରୋଷେ ସେ ଘରୁ ମୋବାଇଲ ଟା ଆଣିବାକୁ ସିଏ ମୁଁ ଆସିଲା ବେଳକୁ କୁଲର୍ ଭିତରେ ହାତ ପୂରେଇ ଦିଏ। ପୁରା ଭିତରେ ମାନେ ହାତ ପୁରା ପୁରା କହୁଣୀ ଯାଏ ପୂରେଇ ଦେଇଛି।
ଓହୋ କଣ ଏତେ ଫାଙ୍କ ଅଛି ତାର?
ଛୋଟିଆ ହାତଟେ ନା ଆମ ହାତ ସିନା ଗଳିବନି ହଁ।
ନାଇଁ ହେଲେ ବି ତା ହାତ ହେଲେ ବି ତ ଗଳିବନି ଲୋ
ଏପଟ ସେପଟ କରିଦେଲେ ଗଳି ଯାଉଛି ବା
ଅଁ ନାଇଁ କି ଏ କୁଲରରେ ଗଳିବନି
ସେଇଥିଲାଗି କୁଲର ଡରିକି ଚଲଉନୁ ଦ୍ୱିପହରେ ଚଲଉଥିଲୁ ଆଗରୁ ଦ୍ୱିପହରେ କୁଲର ଟା ଚଲେଇ ଦଉଥିଲୁ ଆଉ ଶୋଇପଡୁଥିଲୁ ଟିକେ ଦ୍ବିପହରରେ ଶୋଇଲେ ଧର ସେ କେତେ କେତେବେଳେ ଉଠି ପଡୁଛି ଆଗୁଆ ନାଇଟ ଡ୍ୟୁଟି ରେ ମୁଁ ଧର ନିଦ ଲାଗି ଯାଇଛି ଅଂଶୁ ଏପଟ ଦେଖୁଥିବ କି ପାଠ ପଢୁଥିବ କି କଣ କରୁଥିବ ଏପଟେ
ହଁ ହଁ ହୁଁ।
ଆ କୁଲର ଆଉ ଦିନ ବେଳା ଜମା ଚଲାଉନୁ ରାତିରେ ଚଲଉଛନ୍ତି
ହ ହୋ ଦୁଷ୍ଟ ହେଲାଣି ଏବେ ଆଉ
ଦୁଷ୍ଟ ମାନେ ପ୍ରବଳ ଦୁଷ୍ଟ ପ୍ରବଳ ଦୁଷ୍ଟ
ଓ ହୋ।
ପାଠ ପଢିବା କଥା କହିଲେ କହୁଛି କୁଲ ଯିବି କୁଲ।
କୁଲ ଯିବ ହଁ ହଁ ହଁ ହଁ ତାକୁ ଏବି ସିଡି ଭାଇନା ଡକେଇ ଦେଲେଣି ନା
କାହିଁ ନା ଏ ବି ସି ଡି ସଞ୍ଜୟ ଭାଇ ଡକେଇ ଦେଇଥିଲେ
ହଁ
ସଞ୍ଜୟ ଭାଇ କେତେ ଦିନ ଡକେଇ ଦେଇଥିଲେ ବି ସିଡି ସବୁ ଶିଖି ଯାଇଥିଲା ଜି ଏଚ ଆଇ ପର୍ଯ୍ୟନ୍ତ ଶିଖି ଯାଇଥିଲା ଏବେ ଆଉ କିଛି ସବୁ ଭୁଲିଗଲାଣିି।
ଅ ହୋ।
ସମସ୍ତଙ୍କୁ ଯାଇ କହୁଛି ମୁଁ ମୁଁ ଯିବ ମୁଁ ଯିବ ଦୁନୁ ପାତୁ ଦୁନନୁ ପାତୁ ମୁଁ ଯିବ ଦୁନୁପାତୁ ହେଲା। ଟ୍ରେନ ଟ୍ରେନରେ ବସି ଟ୍ରେନେ ବସି। ହଁ।